ସୁଵିଲା
ହଁ ଶୁଭୁଛି।
ହଁ ତ କଣ ସେତେବେଳେ କଣ ହେଲା କହିଲୁ। ମୋର ଗୋଟେ ଟ୍ୟାକ୍ସ ପଳେଇଲା। ହଁ। କଣ କରୁଛୁ?
ଏଇ ବସିଥିଲି।
ଏଇଟା ପଠାଉଚ୍ ପଢୁଛି ନହେଲା ଆ।
ହୁଁ।
ହ ହଁ ଟିକେ ଟିକେ ରହିଲୁ ଗୋଟେ ସେକେଣ୍ଡ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ କହ ଶୁଭୁଛି।
ହଁ। ଯୋଉ କହୁଥିଲି ଆମର
ଆଉ କଣ ଖାଇ ପି ସାରିଲୁଣି ହ୍ୟାଲୋ।
ନା ଖାଇ ଖାଇନି।
ଆଜି ମୁଁ ପରିବେଶ ସୁରକ୍ଷା ଉପରେ କିଛି କହିବାକୁ ଚାହୁଁଛି ହେଲା। ପରିବେଶ ଆମ ତାପଟା ତୁ କହିବୁ ହେଲା ଯୋଉ ପଠେଇଚୁ ହେଲା। ପରିବେଶ ଆମ ଜି ବାୟୁ ଜଳ ଗଛ ଏବଂ ଜୀବନକୁ ମିଶି। ଆମ ପରିବେଶ ଗଠନ କରିଥାଏ ଏକ ସୁସ୍ଥ ପରିବେଶ ନାହିଁ। କିନ୍ତୁ ବର୍ତ୍ତମାନ ବନ କାଟ ପ୍ରଦୂଷଣ ପ୍ଲାଷ୍ଟିକ ର ଅତ୍ୟଧିକ ବ୍ୟବହାର ଏବଂ ଜଳବାୟୁ ପର ସୃଷ୍ଟି କରୁଛି। ଏହାର ପ୍ରଭାବରେ ତାପମାତ୍ରା ବଢୁଛି। ବର୍ଷାର ଧାରା ବଦଳିଛି ଏବଂ ପ୍ରାକୃତିକ ବିପର୍ଯ୍ୟୟ ବଢି ଚାଲିଛି। ପରିବେଶକୁ ସୁରକ୍ଷା କରିବା ପାଇଁ ଆମେ ଅଧିକ ଗଛ ଲଗ ଲଗାଇବା ଉଚିତ ପ୍ଲାଷ୍ଟିକ ର ବ୍ୟବହାର କମେଇବା ଉଚିତ୍। ପାଣି ଓ ବିଦ୍ୟୁତ ର ଅପଚୟ ରୋକିବା ଏବଂ ପରିବେଶ ସଫା ରଖିବା ଉଚିତ। ଛୋଟ ଛୋଟ ପଦକ୍ଷେପ ମଧ୍ୟ ବଡ। ପରିବର୍ତ୍ତନ ଆଣିପାରେ ଶେଷରେ ପରିବେଶର ସୁରକ୍ଷା କେବଳ ସରକାରଙ୍କ ଦାୟିତଵ ନୁହେଁ। ଏହା ଆମ ସମସ୍ତଙ୍କର ଆସ ଏକ ସବୁ ସୁନ୍ଦର ପୃଥିବୀ ଗଢିବାରେ ନିଜ ଅବଦାନ ରଖିବା। ଏବେ ମୋତେ କୁହ ଡିଜିଟାଲ ପେମେଣ୍ଟର ଗୁରୁ ତ୍ଵ ଟା କଣ?
ନମସ୍କାର ଆଜି ମୁଁ ହାଲୋ।
ହାଲୋ। କିଛି କହ ହାଲୋ। ଡିଜିଟାଲ ର ଗୁରୁତ୍ୟ ଉପରେ କିଛି କୁହ। ହଁ ହଁ ଶୁଭୁଚି ହଁ ଶୁଭୁଚି ଶୁଭୁଚି।
ନମସ୍କାର। ନମସ୍କାର ଆଜି ମୁଁ ଡିଜିଟାଲ୍ ପେମେଣ୍ଟର ଗୁରୁତ୍ୱ ବିଷୟରେ କିଛି କହିବି। ବର୍ତ୍ତମାନ ସମୟରେ ଡିଜିଟାଲ ପେମେଣ୍ଟ ଆମ ଦୈନନ୍ଦିନ ଜୀବନର ଏକ ଅଂଶ। ହୋଇଯାଇଛି। ମୋବାଇଲ ଫୋନ୍ ମାଧ୍ୟମରେ ଆମେ ଘରେ ବସି ଟଙ୍କା ପଠାଇବାରୁ ବିଲ୍ ପଇଠ ପରି କରି କରିପାରୁ ଏବଂ ଅନଲାଇନ୍ କିଣା କଟା କରି ପାରୁ। ଡିଜିଟାଲ ପେମେଣ୍ଟ ସମୟ ବଞ୍ଚାଏ। ନଗଦ ଟଙ୍କା ବହନ କରିପାରେ, ଆବଶ୍ୟକତା କମାଏ। ଏବଂ ଲେନ ଦେନକୁ ସହଜ କରେ। କିନ୍ତୁ ଏହା ବ୍ୟବହାର କରିବା ସମୟରେ ସତର୍କ ରହିବା ଆବଶ୍ୟକ। ଓ ଟି ପି ପିନ୍ ଓ ପାସୱାର୍ଡ଼ କାହା ସହିତ ସେୟାର କରିବା ଉଚିତ ନୁହେଁ, ଶେଷରେ ଡିଜିଟାଲ ପେମେଣ୍ଟ ଭାରତକୁ ଏକ ଆଧୁନିକ ଓ କ୍ୟାସଲେସ୍ ଅର୍ଥନୀତି ଦିଗରେ ଆଗକୁ ନଉଚି, ଧନ୍ୟବାଦ। ଆପଣ କୁହନ୍ତୁ ପାଠ ପଢ଼ିବାର ଅଭ୍ୟାସ ବିଷୟରେ କିଛି
ନମସ୍କା ନମସ୍କାର ଆମ ଛୁଆମାନଙ୍କୁ। ଆଜି ମୁଁ ପାଠ ପଢିବାର ଅଭ୍ୟାସ ବିଷୟରେ କହିବି। ପୁସ୍ତକ ଆମର ସବୁଠାରୁ ଭଲ ବନ୍ଧୁ। ପାଠ ପଢିବା ଦ୍ଵାରା ଆମର ଜ୍ଞାନ ବଢ଼େ, ଭାଷାର ଦକ୍ଷତା ବିକଶିତ ହୁଏ ଏବଂ ଚିନ୍ତା କରିବାର କ୍ଷମତା ବୃଦ୍ଧି ପାଏ। ଆଜିକାଲି ମୋବାଇଲ ସୋସିଆଲ ମିଡିଆ ପାଇଁ ଅନେକ ରୋ ଲୋକ ପୁସ୍ତକ ପଢ଼ିବାକୁ କମ ସମୟ ଦେଉଛନ୍ତି। କିନ୍ତୁ ପ୍ରତିଦିନ ଅଳ୍ପ ସମୟ ପଢ଼ିବାର ଅଭ୍ୟାସ ଗଢ଼ି ଉଠିଲେ। ଆମର ବ୍ୟକ୍ତିତ୍ଵର ବିକାଶ ହୁଏ ଏବଂ ଆତ୍ମବିଶ୍ଵାସ ବଢେ ଶେଷରେ ଜୀବନର ସଫଳ ହବା ପାଇଁ ପାଠ ପଢିବାର ଆବଶ୍ୟକ ନିଶ୍ଚୟ। ଗଢି ଉଠିବା ଉଚିତ, ଥ୍ୟାଙ୍କୟୁ।
ଏବେ କୁହ ସ୍ୱାସ୍ଥ୍ୟ ହିଁ ସମ୍ପଦ। ମାନେ ୟା ଉପରେ କିଛି ଯଦି କିଛି ବି ଜାଣିଚ ତା ଉପରେ କିଛି କହିପାରିବ ମୋତେ।
ଆଜ୍ଞା ନମସ୍କାର ଆଜ୍ଞା ମୁଁ ସ୍ବାସ୍ଥ୍ୟ ହିଁ ସମ୍ପଦ ବିଷୟରେ କିଛି କହୁଚି। ସୁସ୍ଥ ଶରୀର ଓ ସୁସ୍ଥ ମନ ହେଉଚି ସଫଳ ଜୀବନ ର ଚାବିକାଠି। ଆମେ ଯେତେ ଧନ ସମ୍ପତ୍ତି ଅର୍ଜନ କଲେ ମଧ୍ୟ ସ୍ୱାସ୍ଥ୍ୟ ଭଲ ନଥିଲେ, ସେଗୁଡ଼ିକ ମୂଲ୍ୟ ହିଁ ନଥାଏ। ସୁସ୍ଥ ରହିବା ପାଇଁ ସନ୍ତୁଳିତ ଖାଦ୍ୟ ଖାଇବା। ପ୍ରତିଦିନ ବ୍ୟାୟାମ କରିବା ପର୍ଯ୍ୟନ୍ତ ନିଦ୍ରା ନେବା। ଏବଂ ପରିଷ୍କାର ପରିଚ୍ଛନ୍ନତା ରଖିବା ଆବଶ୍ୟକ। ଏହା ସହିତ ମାନସିକ ସ୍ବାସ୍ଥ୍ୟ ପ୍ରତି ମଧ୍ୟ ସମ୍ମାନ ଗୁରୁ ତ ଦେବା ଦରକାର ଶେଷରେ ଆମେ ସମସ୍ତେ ସୁସ୍ଥ ଜୀବନଶୈଳୀ ଅପନାଇବା ଏବଂ ମନେ ରଖିବ ଯେ ସ୍ୱାସ୍ଥ୍ୟ ହିଁ ପ୍ରକୃତ ସମ୍ପ ପଦ।
ହଁ ଏବେ ମୁଁ ଡିଜିଟାଲ ଭାରତ ଓ ଡି ଯୁବପଢି ଯୋଉଟା କି ଆମେ ଇଂଲିଶ କହିବା ଡିଜିଟାଲ ଇଣ୍ଡିଆ ଆଣ୍ଡ ୟୁଥ୍ ତାପରେ ମୁଁ କିଛି କହିବି ମାନେ ମୁଁ ଯେ ଏତିକି ଜାଣିଛି ଆଜି ମୁଁ ଡିଜିଟାଲ ଭାରତ ଏବଂ ଯୁବପିଢି ବିଷୟରେ ମୁଁ କିଛି କହିବି ଡିଜିଟାଲ ଭାରତ ହଉଛି ଏକ ସରକାରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଯାହାର ଉଦ୍ଦେଶ୍ୟ ଦେଶର ପ୍ରତ୍ୟେକ ନାଗରିକ ମାନଙ୍କ ପାଖ ଡିଜିଟାଲ ସେବା ପହଞ୍ଚାଇବା ଆଜି ଶିକ୍ଷା ବ୍ୟାଙ୍କିଙ୍ଗ ସ୍ୱାସ୍ଥ୍ୟ ସେବା ଆଉ ସରକାରୀ ସେବା ଅନେକ କ୍ଷେତ୍ରରେ ଅନଲାଇନ ସୁବିଧା ମିଳୁଛି ଆଉ ଗୋଟେ ତ ଆମେ ଅନଲାଇନ ଦ୍ଵାରା ଆମେ ଘରେ ରହିକି ବି ପାଠ ପଢି ପାରୁଛନ୍ତି। ବଡ଼ ବଡ଼ ବିଜନେସ୍ ମିଟିଙ୍ଗ ହଉ ତାକୁ ଆମେ ଆଟେଣ୍ଡ କରିପାରୁଛନ୍ତି। ତ ବହୁତ ସାରା ସୁବିଧା ମିଳୁଛି ଯୁବ ପ ଏହି ପରିବର୍ତ୍ତନର ମୁଖ୍ୟ ଶକ୍ତି ସେମାନେ ପ୍ରଯୁକ୍ତିର ସଠିକ ବ୍ୟବହାର କରି ନୂତନ କୌଶଳ ଶିଖ ପାରନ୍ତି ଅନଲାଇନ ଶିକ୍ଷା ଗ୍ରହଣ କରିପାରନ୍ତି ଏବଂ ଚାକିରି କିମ୍ବା ବ୍ୟବସାୟର ନୂଆ ସୁଯୋଗ ସୃଷ୍ଟି କରିପାରନ୍ତି କିନ୍ତୁ ଡିଜିଟାଲ ମାଧ୍ୟମ ବ୍ୟବହାର କରିବା ବେଳେ ସାଇବର ସୁରକ୍ଷା ପ୍ରତି ସଚେତନ ରହିବା ମଧ୍ୟ ଆବଶ୍ୟକ। ବ୍ୟକ୍ତିଗତ ସୂଚନା ସୁରକ୍ଷିତ ରଖିବା ଠକେଇରୁ ଦୁରେଇ ରଖିବା। ଏବଂ ଦାୟିତ୍ୱର ସହ ଇଣ୍ଟରନେଟ ବ୍ୟବହାର କରିବା ଉଚିତ ଶେଷରେ କହିବି ଡିଜିଟାଲ ଭାରତର ସଫଳତା ଯୁବପିଢ଼ିର ଜ୍ଞାନ କୌଶଳ। ଏବଂ ଦାୟିତ୍ୱପୂର୍ଣ୍ଣ ଭୂମିକା ଉପରେ ନିର୍ବର କରେ। ମୋତ ଏବେ ହଁ ମୋତେ ଭଲସେ ଟିକେ କୁହ ଡିଜିଟାଲ ପେମେଣ୍ଟ ଉପରେ ଟିକେ
ଆଜ୍ଞା।
ଆମର ଆଜି କା ଡେଟରେ ଡିଜିଟାଲପେମେଣ୍ଟ ର ମାନେ ଇପୋଟାନ୍ସ ଟା କଣ ରହିଛି? ତାପରେ ଟିକେ ଭଲସେ କୁହ।
ହ୍ୟାଲୋ।
ହ୍ୟାଲୋ।
ହଁ କୁହନ୍ତୁ।
ମୁଁ କହିଲି ଡିଜିଟାଲ ପେମେଣ୍ଟ ର ଗୁରୁତ୍ଵ ଇପୋର୍ଟାନ୍ସ କଣ ଆଜି କା ଡେଟ ତ ତାପରେ କିଛି କହିବ
ଆଜ୍ଞା ଆଜି ମୁଁ ଡିଜିଟା ପେମେଣ୍ଟର ଗୁରୁତ୍ୱ ବିଷୟରେ କହିବେ ବର୍ତ୍ତମାନ ସମୟରେ ଡିଜିଟାଲ୍ ପେମେଣ୍ଟ ଆମ ଦୈନନ୍ଦିନ ଜୀବନରେ ଏକ ଅଂଶ ହୋଇଯାଇଛି। ମୋବାଇଲ ଫୋନ୍ ମାଧ୍ୟମରେ ଆମେ ଘରେ ବସି ଟଙ୍କା ପଠେଇ ପାରୁ। ବିଲ୍ ପଇଠ କରିପାରୁ ଏବଂ ଅନ ଲାଇନ କିଣା କଟା ବି କରିପାରୁ। ଡିଜିଟାଲ ପେମେଣ୍ଟ ସମୟ ବଞ୍ଚାଏ। ନଗଦ ଟଙ୍କା ବହନ କରିବାର ଆବଶ୍ୟକତା କମାଏ ଏବଂ ଲେନ୍ ଦେ କୁ ସହଯ କରେ କିନ୍ତୁ ଏହା ବ୍ୟବହାର କରିବା ସମୟରେ ସତର୍କ ରହିବା ଆବଶ୍ୟକ। ଓ ଟିି ପିନ୍ ଓ ପାସ୍ୱାଡ କାହା ସହିତ ସେୟାର କରିବା ଉଚିତ୍ ନୁହେଁ। ଶେଷରେ ଡିଜିଟାଲ୍ ପେମେଣ୍ଟ ଭାରତକୁ ଏକ ଆଧୁନିକ ଓ କ୍ୟାସଲେସ୍ ଅ ଅର୍ଥନୀତି ଦିଗରେ ଆଗକୁ ନଉଚି ଧନ୍ୟବାଦ।
ତାପରେ ଶିକ୍ଷାର ଗୁରୁତ୍ବ ବିଷୟରେ ମୁଁ କହୁଚି।
ଆଜ୍ଞା।
ଶିକ୍ଷା ମଣିଷ ଜୀବନର ମୂଳ ବୃତ୍ତି କାହିଁକିନା ଆଜିିକାଲି ଆ କୁହନ୍ତି ଆଜିର ଶିଶୁ କାଲିର ନାଗରିକ ତ ସବୁ ପିଲାଙ୍କ ପାଇଁ ଶିକ୍ଷା ହଉଚି ଗୋଟେ ମୂଳ ମନ୍ତ୍ର ଆଉ
ଶିକ୍ଷା ମଣିଷ ଜୀବନର ମୂଳ ଭିତ୍ତି ଏହା କେବଳ ପଢ଼ିବା ଓ ଲେଖିବା ଶିକ୍ଷା ନୁହେଁ ବରଂ ସଠିକ ଚିନ୍ତାଧାରା ଭଲ ଆଚରଣ ଏବଂ ସଠିକ ନିଷ୍ପତ୍ତି ନେବାର କ୍ଷମତା ମଧ୍ୟ ବିକଶିତ କରେ ଜଣେ ଶିକ୍ଷିତ ବ୍ୟକ୍ତି ନିଜ ପରିବାର, ସମାଜ ଓ ଦେଶର ଉନ୍ନତିରେ ଅଧିକ ଅବଦାନ ରଖିପାରନ୍ତି। ବର୍ତ୍ତମାନ ସମୟରେ ପ୍ରଯୁକ୍ତି ଓ ପ୍ରତିଯୋଗିତା ବଢୁଥିବାରୁ ଶିକ୍ଷାର ମହତ୍ତ୍ୱ ଆହୁରି ବଢ଼ି ଯାଇଚି। ଭଲ ଶିକ୍ଷା ଆମକୁ ଭଲ ଚାକିରୀ ଆତ୍ମବିଶ୍ୱାସ ଏବଂ ଆର୍ଥିକ ସ୍ୱାବଲମ୍ବନ ପାଇଁ ସାହାଯ୍ୟ କରେ। ତେଣୁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଶିକ୍ଷାକୁ ପ୍ରାଥମିକତା ଦେବା ଉଚିତ। ଏବଂ ଜୀବନ ସାରା କିଛି ନୂଆ ଶିଖିବାର ଅଭ୍ୟାସ ରଖିବା ଉଚିତ। ଏବେ ଆଉ କୋଉ ବିଷୟରେ ତମେ କଣ ଜାଣି ତା ଉପରେ ମୋତେ କିଛି କହିବ। ହାଲୋ।
ହ।
ଆଉ କୋଉ ବିଷୟରେ ଜାଣିଚ ଟିକେ କୁହ ମାନେ କୋଉ ଭଲ ଟପିକ ଉପରେ କି କଣ?
ପରିବେଶ ସୁରକ୍ଷା ବିଷ
ହଁ କୁହ।
ପରିବେଶ ସୁରକ୍ଷା ପରିବେଶ ସୁରକ୍ଷା ପରିବେଶ ତ ଆମର ଜୀବନର ଆଧାର ବାୟୁ, ଜଳ, ମାଟି, ଗଛଲତା ଏବଂ ଜୀବଜନ୍ତୁ ମିଶି ଆମ ପରିବେଷନ ଗଠନ କରିଥାଏ। ଏକ ସୁସ୍ଥ ପରିବେଶ ବିନା ସୁସ୍ଥ ଜୀବନ କଳ୍ପନା କରିହେବ ନାହିଁ। କିନ୍ତୁ ବର୍ତ୍ତମାନ ବନକଟା ପ୍ରଦୂଷଣ ପ୍ଲାଷ୍ଟିକର ଅତ୍ୟଧିକ ବ୍ୟବହାର ଏବଂ ଜଳବାୟୁ ପରିବର୍ତ୍ତନ କରିବେ। ପରିବେଶ ପାଇଁ ବଡ଼ ସମସ୍ୟା ସୃଷ୍ଟି କରୁଚି। ଏହାର ପ୍ରଭାବ ତାପମାତ୍ରା ମାତ୍ରା ବଢ଼ୁଚି ବର୍ଷାର ଧାରା ବଦଳୁଚି। ଏବଂ ପ୍ରାକୃତିକ ବିପର୍ଯ୍ୟୟ ବଢ଼ି ଚାଲିଚି। ପରିବେଶକୁ ସୁରକ୍ଷା କରିବା ପାଇଁ ଆମେ ଅଧିକ ଗଛ ଲଗାଇବା ପ୍ଲାଷ୍ଟିକ୍ ରୁ ବ୍ୟବହାର କମାଇବା ପାଣି ଓ ବିଦ୍ୟୁତ୍ ଅପଚୟକୁ ରୋକିବା ଏବଂ ପରିବେଶ ସଫା ରଖିବା ଉଚିତ। ଛୋଟ ଛୋଟ ପଦକ୍ଷେପ ମଧ୍ୟ ବଡ଼ ପରିବର୍ତ୍ତନ ଆଣିପାରେ। ସେଥିପାଇଁ ଆମେ ସତ ତର୍କ ରହିବା। ଶେଷରେ ପରିବେଶରେ ସୁରକ୍ଷା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ। ଏହା ଆମ ସମସ୍ତଙ୍କର କର୍ତ୍ତବ୍ୟ ଅଟେ। ଆସନ୍ତୁ ଏକ ସବୁଜ ଓ ସୁନ୍ଦର ପୃଥିବୀ ଗଢ଼ିବା ନିଜେ ଅବଦାନ ରଖିବା।
ହୁଁ। ଏ ସବୁ ହଇଛି ମୋ ଜୀବନର ଗୋଟେ ଗୋଟେ ଇଏ ଆଉ ଆଉ କଣ କହିବି ମୁଁ କହୁଛି ସ୍ୱାସ୍ଥ୍ୟ ହି ସମ୍ପଦ। ସୁସ୍ଥ ଶରୀର ଓ ସୁସ୍ଥ ମନ ହଉଛି ସଫଳ ଜୀବନର ଚାବିକାଠି। ଆମେ ଯେତେ ଧନ ସମ୍ପତ୍ତି ଅର୍ଜନ କଲେ ମଧ୍ୟ ଗୋଟେ ସୁସ୍ଥ ଭଲ ନଥିଲେ ମୁ ଦେ ଯ ସୁସ୍ଥ ନଥିବ ସେଗୁଡ଼ିକ ମୂଲ୍ୟ କମିଯାଏ। ହଁ ସୁସ୍ଥ ରହିବା ପାଇଁ ସାନ୍ତୁଳିକ ଖାଦ୍ୟ ଖାଇବା ପ୍ରତିଦିନ ବ୍ୟାୟାମ କରିବା ପର୍ଯ୍ୟାପ୍ତ ନିଦ୍ରା ନେବା ଏବଂ ପରିଷ୍କାର ପରିଚ୍ଛନ୍ନତା ରଖିବା। ଆବଶ୍ୟକ ମାନସିକ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ